ନମସ୍କାର ଓମ୍ନାଥ।
ହାଲୋ।
ବ ବନ୍ଧମ ଆବାଜ ଆସିଛି ଆପଣଙ୍କୁ।
ହଁ, ଆବାଜ ଆସଛି ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ବନ୍ଧୁ ।ଆଉ କଣ କରୁଥିଲେ?
ଏଇ ବସିଛି ଆଉ।ତମେ କଣ କରୁଥିଲ?
ମୁଁ ବି ବସିଥିଲି। ଆଉ ଆପଣଙ୍କର ଆଜି ଦୈନନ୍ଦିନ ଜୀବନରେ କେମିତି ଚାଲିଚି।କଣ କରୁଥିଲେ?
ଦୈନନ୍ଦିନ ଜୀବନରେ ଆଜି ତ ଦିନ ସାରା ବର୍ଷା ପାଗ କରି
କି ଏମିତି କ୍ଲାସ ଥିଲା ଖାଇ ପିଇକି ଶୋଇଥିଲି। ତ ତ ଶୋଇ ଉଠି
ଆଜ୍ଞା ଆଜ୍ଞା ଶୁଣିକି ବହୁତ ଭଲ ଲାଗିଲା। କି ଆପଣଙ୍କର ଦୈନନ୍ଦିନ ଜୀବନ ଏମିତି କିଛି ଚାଲିଛି। ହଉ ଆପଣଙ୍କ ଦେହ ଭଲ ଅଛି ତ? ମୋର ବି ଦୈନଦି
ଥଣ୍ଡା ପ୍ରୋବ୍ଲେମ ଟିକେ ରହୁଚି। ହଁ ଦେହ ଭଲ ଅଛି। ତୋର ଆଜି କେମିତି ଥିଲା।
ମୋର ଦୈନନ୍ଦିନ ଜୀବନ ବି କିଛି ଖାସ ଯାଇନି।ଯେମିତିକି ଆଜି ସକାଳୁ ମୁଁ ଉଠିକିରି ବ୍ୟାୟାମ ସାରିକି ପୂଜା ପାଠ କରିକିରି, ମୋ କର୍ମକ୍ଷେତ୍ରକୁ ଯାଇକି ଆସିକରି ଖାଇବା ମଧ୍ୟାହ୍ନ ଭୋଜନ କରିବେ।ଏବେ ବସିଛି, ମୋ ରୁମରେ ମୋର ମିନ୍ସ ଗୃହ ମୋର ଗୋଟେ ବନ୍ଧୁ ବି ରହୁଛନ୍ତି, ତାଙ୍କେ ଏବେ ଖାଇବା ପ୍ରସ୍ତୁତ କରୁ ସନ୍ଦେମ ଅପ